ହ୍ୟାଲୋ।
ହଁ ସାଙ୍ଗ କେମିତି ଅଛ? ନମସ୍କାର!
କେମିତି ଅଛୁ।
ହଁ ଭଲ ଅଛି।
ହୁଁ ଆଉ ଘରେ କେମିତି କଣ ସବୁ ଅ ଅଛନ୍ତି ବାପା ମା ଭାଇ ଦିଦି?
ହଁ ହଁ ସେମାନେ ସବୁ ଭଲ ଅଛନ୍ତି ବାପା ମା ସବୁ ଭଲ ଅଛନ୍ତି। ଆଉ ତମ ଘରେ?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ କଣ କରରୁଛ ସଖାଳୁ?
ସକାଳୁ ଏଠି ସଫାସଫି କରୁଥିଲି ରୁମ୍।
ଓ।
ଆଚଲି ଘରେ କେହି ନାହାନ୍ତି ନା ଘରେ କେହି ନାହାନ୍ତି ଟିକେ ରୁମ ସଫା କରୁଥିଲି ଆଉ।
ଓହୋ ଖିର ପିଇଆ ହେଇଛି ନା ହେଇନି ଯା?
ନାଇଁ ରୋଷେଇ କରେନି ଜଷ୍ଟ ମର୍ଣିଂ ରେ ଉଠିକି ଆ ଯାଇଥିଲି ଟିକେ ଚା ପିଇବା ପାଇଁ ମାର୍କେଟ କୁ ଚା ପିଇକି ଆସିକି ଟିକେ ସଫା ସଫି କରୁଥିଲି।
ଓହୋ। ହଁ ଘରେ ଏକା ଅଛ ମାନେ ତୁମକୁ, ଆଜି ପୁରା ରୋଷେଇ କରିକ ନିଜେ ରୋଷେଇ କରି ଖାଇବାକୁ ପଡ଼ିବ ନାହିଁ।
ହଁ ଆରି ରୋଷେଇ କରିବି ସଫାସଫି ସରିଲାଣି ଆଉ ଭାତ ବସେଇବି ଆଜି ତ ଶନିବାର ଭାବିଛିି ସୋୟାବିନ ତକା ଟିକେ କରିଦେବି ଆଉ।
ସୋୟାବିନ୍ ତରକାରୀ ଆଚ୍ଛା ସୋୟାବିନ୍ ତରକାରୀ ତମେ କେଉଁ ଭଳିଆ ମାନେ ଇଏରେ କରୁଛ?
ସୋୟାବିିନ ଟା ଫାଷ୍ଟ କଣ କରିବୁ ନା ଫାଷ୍ଟ ଆମର ସୋୟାବନ୍ କୁ ଯଦି ଛୋଟ ଶୟବନ୍ ଥାଏ କିମ୍ବା ବଡ ଶୟବନ୍ ଥାଏ ତାକୁ କଣ କରୁୁ ଯଦି ଯଦି ବଡ ଥାଏ ତାକୁ ପିସ୍ ପିସ୍ କରିଦବୁ
ଆଚ୍ଛା।
ଯଦି ଛୋଟ ଥାିବ ସେମିତି ନର୍ମାଲ ସେମିତି ତାକୁ ଛାଡିଦବ ତାକୁ କଣ କରିବ ନା ଫାଷ୍ଟ ଗରମ ପାଣି
ହୁଁ।
ଫାଷ୍ଟ କଣ କର ନା ଗୋଟେ ଆମର ପ୍ରେସର କୁକରରେ ଆଳୁ କାଟିକି ସିଝେଇ ସିଝେଇ ଦବ। ହେଲା ସେଟା ସିଝି ସିଝିଗଲା ପରେ ଆଳୁ ଟା ଖୋଲି ଦେଇେଇକି ସେ ଯୋଉ ପାଣି ଟା କରିଥିବ ସେଇ ଯୋଉ ପାଣିରେ ସୋୟାବିିନ ଟା କାଟିକି ପକେଇଦବା। ତାକୁ ଦଶ ପନ୍ଦର ମିନିଟ ଛାଡ଼ିଦେବ ଛାଡି ସାରିଲ ପରେ ସେ ଅଟୋଟିକ ଶହେ ମିନିଟା ଫଲିଯିବ
ହୁଁ।
ତାକୁ କଢେଇରେ ଆମର ଗ୍ୟାସ୍ ଟା କଢେଇରେ ବସେଇକି
ତ ଆମର କଣ କରିବ ନା ତାକୁ ଭାଜିବ ଲୁଣ ଲୁଣ ପକେଇକି ଭାଜି
ହ
ତାପରେ ଆମର ମସଲା ବାଟିକି ତାକୁ ପକେଇକି ମସଲା ଟିକେ କଷିବ ତାପରେ ଆଳୁ ପକେଇକି ସୋୟାବନ ପକେଇକି ତାକୁ କିଛି ସମୟ କଷିବ କଷାରିକି ପାଣି ଦେଇଦବ ଯତି ତମର ଦରକାର ପାଣି ଲୁଣ ଲଙ୍କା ଯେତିକ ଦରକାର ପକେଇକି କରିବ ଆଉ।
ଓହୋ। ଥିଲି ମାନେ ସୋୟା ପୋଲାଉ କରିଥିଲି ପ୍ରେସର କୁକରରେ। ଆ ସେଇଟା ବି ମସ୍ତ ହେଇଥିଲା ତମେ ଯେମିତି ଗଲ ସେମିତି ହେଲେ ଆଳୁ ସୋୟାବିନ୍‌ କଷିବ ସେଇ ପ୍ରେସର କୁକରରେ କଷି ସାରିଲା ପରେ ଆ ତମେ ଯଉ ବିରିୟାନୀ ଚାଉଳ ହଉ ନହେଲେ ନର୍ମାଲ ଚାଉଳ ଗୋଟେ ଚାମଚ ଯେମତି ସେଟା ପାଣି ଏମିତି ଦବା ଯେମିତି ସେଟା ପୁରା ଅଧିକା ନଥିବ ଯେମିତି ମାନେ ସମାନରେ ଥିବ ବୁଡି ନଥିବ ଅଧିକା।
ହୁଁ।
ପ୍ରେସର୍ କୁକର୍ ମାରିଦବ ଗୋଟେ ଦିଟା ସିଟି ମାରିଦବ ଆରାମସେ ପୁରା ପଲଉ ହେଇଯିବ। ଖାଇବା ମସ୍ତ ଲାଗିବ।
ରାଇଟ ରାଇଟ ଭାବୁଛି ମୁଁ ଟ୍ରାଏ କରିବି ଆଜି ଟ୍ରାଏ କରିବି ଭାବୁଛି।
ହୁଁ ହୁଁ ଆ ଟ୍ରାଏ କର ଦେଖିବ କାହିଁକିନା ଗୋଟେ ପ୍ରକାର ଖାଇଲେ ହିଁ ସବୁବେଳେ ଗୋଟେ ମାନେ ସେ ଜିନିଷ ଉପରୁ ହିଁ ମାନେ ଆଉ ଆଗ୍ରହ ଗୋଟେ ଆସିବନି। ନୂଆ ପ୍ରକାର କରିଥାଏ ଆ ମୋତେ ଭଲ ଲାଗିବ
ଠିକ କଥା।
ହୁଁ। ଆଉ ଆଉ କଣ ବୁଲାବୁଲି କରିବାକୁ କୁଆଡ଼େ ଯାଉଛ ନା ଯାଉନ?
ନାଇଁ ଆକ୍ଚୁଆଲି ଆଜି ଛୁଟି ଅଛି ନା ତ ଭାବିଛି ଟିକେ ରୁମ ସଫାସଫି କରିବି କ୍ଲିନ କରିକି ଭାବୁଛି ଇଭିନିଂ ବେଳକୁ ଟିକେ ମାର୍କେଟ ବୁଲିବାକୁ ଯିବି ଆଉ ଏବେ ତ ଯାଇ ହବନି ନା।
ଅ ହୋ ଆ ମନେ ପକେଇଲା ଆମେ ଯେଉଁ କଲେଜରେ ଥିଲା ଟାଇମରେ ଆମେ ଯେଉଁ ବୁଲିବାକୁ ଯାଉଥିଲେ ଡେଲି।
ତମ କଲେଜ ଲାଇଫ ମନେ ଅଛି ଏପର୍ଯ୍ୟନ୍ତ? ଆସିକି ପାଞ୍ଚ ବର୍ଷ ବିତିଗଲାଣି।
ସେ ଆଉ ଆମେ ଯଉଁ ଯାଉଥିଲେ ବୁଲିବା ପାଇଁ ଡେଲି ଆଉ। ଏମିତି ଛୁଟି ଥିବ ଶନିବାର ଥିବ। ହୁଁ।
ରନିଂ।
ହଁ ସେ ସବୁ ପୁରା ମଜା ଅଲଗା ପ୍ରକାର ଥିଲା ତାପରେ ବେଶୀ ଆମକୁ ଭଲ ଲାଗେ ଆମେ ଯୋଉ ବୁଲୁ ସେଇଟା ଶନିବାର ରବିବାର ହେବ ଆମେ ବୁଲିବା ପାଇଁ ବାହାରିଯିବୁ।
ବହୁତ ବଢିଆ।
ହୁଁ ହଷ୍ଟେଲ ହଉ କି ସେ ଖେଳ ପଡିଆ।
ହଁ।
ଆଉ କଲେଜରେ ଯେତେ ବି ଫେଷ୍ଟିଭାଲ ଆଉ ଫଙ୍କସନସ୍ ତମର ହଉ ବହୁତ୍ ଭଲ ଲାଗେ ନା?
ହଁ ହଁ ବହୁତ ଭଲ ଲାଗେ ସେଟା ଆଉ ମନେ ପଡୁଛି ଏ ସବୁ।
ଆକ୍ଚୁଆଲି ମନେ ଅଛି ଆମେ ଯେତେବଳେ କଲେଜ ଯାଆନ୍ତି, ଆ ସାଇକେଲ ନେଇକି ଯାଆନ୍ତି।
ହୁଁ ହୁଁ। ସାଇକଲରେ ଯାଆନ୍ତି।
ଆଉ ଥରେ ମୋର ସାଇକେଲର ଚେନ୍ ଛିଡିଗଲା, ପଡିଗଲି ମନେ ଅଛି?
ହଁ ହଁ ମନେ ଅଛି। ହେଇ ଗଲାବେଳେ ଥାନା ପାଖରେ ହମ୍ପସଟା ଆଉ ସେ ତା ପାଖକୁ ଟିକେ ଆଉ।
ରାଇଟ ରାଇଟ।
ଆଉ ସାର୍ ମାନଙ୍କ ସବୁ ସାଙ୍ଗରେ କେବେ କଥା ହଉଛ ନା କଥା ହଉନ?
ହଁ ଲାଷ୍ଟ ଟାଇମ୍। ଲାଷ୍ଟ ୱିକ୍ କଥା ହେଇଥିଲି ସାରଙ୍କ ସହିତ।
ଆଚ୍ଛା ଆଉ ସାଙ୍ଗମାନେ ସବୁ କଣ୍ଟାକ୍ଟ କରୁଛନ୍ତି?
ହଁ ସମସ୍ତେ ନାଇଁ ବେସିକାଲି ଦି ତିନି ଜଣ କଣ୍ଟାକ୍ଟରେ ଅଛନ୍ତି। ଯିଏ ପାଖ ପାାଖ ଉଁ ଯୋଉଠି ରହୁଛି, ସେ ପାଖଆଖ ସେ ରହୁଛନ୍ତି। କଣ୍ଟାକ୍ଟ କରୁଛନ୍ତି, ୱିକଲି ଦେଖା ବି ହଉଛନ୍ତି।
ହଁ ହଁ ହଁ ଘର ପାଖ ଯୋଉମାନେ ଦେଖା ହଉଥିବେ ଆଉ ଯୋଉମାନେ ଟିକେ ଦୂର ଯୋଉମାନେ। ଆଉ ଦେଖାହେବେନି ସେମାନେ।
ରାଇଟ୍।
ଆଉ କଲେଜ୍ ସରିଲା ପରେ ତ କିଏ କୁଆଡ଼େ ଯିବ ତା ଠିକ ନାହିଁ, କିଏ ବାହାରକୁ ପଳେଇବ ରୋଜଗାର ପାଇଁ। ଆଉ କିଏ ଗାଁରେ ରହିଯିବ, ସମସ୍ତଙ୍କ ଭେଟ ବି ମିଳିବନି।
ରାଇଟ୍।
ଆଉ ଗୋଟେ ବନ୍ଧୁ ମିଳନ ପାର୍ଟି ଆମର କରେଇଥିଲେ।
ହଁ ହଁ ମନେ ଅଛି।
ହୁଁ ଆଉ ଗୋଟେ କୋଉଦିନ କରନ୍ତେ? ନା ସମସ୍ତେ ଆସିନଥିଲେ ନା ସେଥିପାଇଁ ଭଲ ଲାଗିଲାନି ସମସ୍ତେ ଆସିଲେ ଗୋଟେ ମଜା ଅଲଗା ଆସିବ ସମସ୍ତେ ମାନେ ସେଇଟା ଗୋଟେ ମାନେ ଜଣେ ଆସିଲା ଆଉ ଜଣେ କଥା ମାନେ ଭାବିବ ଯେ ଇଏ ଗୋଟେ ଥିଲା ମୋ ସାଙ୍ଗଟେ ଆ ସାଙ୍ଗରେ ଭଲ ମଜା ଥିଲା ଇଏ ଆସିଲାନି, ଆଗ ସମସ୍ତେ ଆସିଲେ ସିଏ ଆସିଲାନି।
ହୁଁ ସେଦିନ ଭୋଜିରେ ଯୋଉ ଆମର ଚିକେନ ହେଇଥିଲା ନାଇଁ?
ଆଉ ଚିକେନଟା କିନ୍ତୁ ଭଲ ହେଇଥିଲା ସେଦିନ। ପନିର ଫନିର ସବୁ କରିଥିଲେ ଚଳିବ।
ଚିକେନଟା ତମେତ ରୋଷେଇ କରିଥିଲ।
ଚିକେନ ମୁଁ ମୁଁ ଖାଲି ସେଥିରେ ଗୋଳା ଗୋଳି ଯାଇ କରିଥିଲି ନା ଆଉ ମୁଁ କଣ କରିଥିଲି?
କିନ୍ତୁ ମେନ୍ ଟା ହଉଛି ମସଲାଟା ମାନେ ମସଲା ଟା ଗୋଳେଇବା। ମସଲା ଗୋଳେଇକି ତାକୁ କଷିବା, ସେଇ ଜିନିଷଟା ମେନ। ଆମେ ମସଲାଟାକୁ ଯେତେ କଷିବା ସେତେ ଟେଷ୍ଟ ଆସିବ।
ସେ କଥା କଣ କହୁଛ ତମ ହାତ ଚିକେନ ତ ଥରେ ମୁଁ ଖାଇଥିଲି ଆଉ ତମ କଷାଟା ପୁରା ଜବର ଲାଗେ। ଥିଲା ଆ ଆଉ କେବେ ଗୋଟେ କର। ଆଉ ତମ କେନ୍ ରେସିପି ଟା ବହୁତ ଭଲ।
ହଉ କେବେ ଆସ କରିଦେବି ଆଉ ଏଥିରୁ କଣ ଅଛି।
ସିକ୍ରେଟ୍ ମସଲା ଗୋଟେ କଣ ପକଉଚ ବୋଧେ ତା ଦେହରେ?
ନାଇଁ ସିକ୍ରେଟ୍ ନାଇଁ ଏଇ ବେସିକ୍ ଯେମିତି ଆମର ହଁ ଅଦା ପିଆଜ ରସୁଣ ପେଷ୍ଟ।
ହଁ।
ବାସ୍ ସେମତି। ମୋର ହାଲକା ବେଶୀ ନାହିଁ। ମୁଁ ହାଲକା ମସଲା ଦିଏ। ଖାଲି ମସଲାଟାକୁ ମୁଁ ଟିକେ ଆ, ଆଁ, ବେଶୀ ସମୟ ଯାଏ ମସଲାକୁ ମୁଁ କଷେ। ଯାହା ଦ୍ବାରା କି ମୁଁ ଆ, ମାନେ ତରକାରୀର ପା ପାଣି ଟା ଯୋଉ ମରିଯାଏ। ହଁ ପାଣି ଟା ଯେତେ ମରିବ ଆମର ଯେ ମସଲାଟା ସେତେ କ-କଷ ଯେତେ କଷିଲା ବେଲକୁ କଷିଲା ଭଳିଆ ହେବ ସେତେ ଟେଷ୍ଟ ଟା ଅଧିକା ଆସିବ। ତା ଦେହରେ ଆଉ ଗୋଟେ ଜିନିଷ ମେନ୍ ଅଛି କଣ କହିଲ? ଯଦି ଗୋ ଗୋଟା ଶୁଖିଲା ଲଙ୍କାକୁ ଅ, ବାଟିକି ଯଦି ମ- ମସଲା କରିଥିବ
ହୁଁ, ହୁଁ।
ସେଟା ଆହୁରି ଟେଷ୍ଟ ଲାଗିବ।
ଓହୋ! ତାହେଲେ ସେଇଗୁଡା ତୋମର ସବୁ ଯେତେ ଆଉ ଦେଶୀ କି ହବ ନା।
ହଁ ଆଉ କଣ ଏଇ ତ ଭାଇ ଜୀବନ। ଚାଲିଚି। ଆଉ ତୁମ ଜୀବନର ଯୋଉ ଲକ୍ଷ୍ୟ ଥିଲା ପୁରା ହେଲାଣି?
ପୁରା କରିବା ପାଇଁ ଆଉ ସମୟ ହଉନାହିଁ ମୋତେ। ଏପଟରେ ଟିକେ ସମୟ ବାହାର କରିବା ପାଇଁ ତ ଭାବୁଛି। ସେତେବେଳେ ଗୋଟେ ଦି ଦିନ ଏମିତି ଟାଇମ୍ ଦେଲାବେଳକୁ କ୍ୟାରିଅର୍ ଉପରେ ପୁଣି ତା ପ୍ରତିଯୋଗ କଥା ବି ସେଇ କଥା ହେଇ ହଉଚି। ସମୟର ଅଭାବ ହଉଚି ଆଉ।
ଆକ୍ଚୁଲି ତୋମକୁ ଯଦି କୌଣସି ଜାଗା ବୁଲିବାକୁ କୁହାଯାଏ ତୁମେ କୋଉ କୋଉ ଜାଗା ପ୍ରିଫର୍ କରିବ?
ମୁଁ ତ ଖାସ୍ କରିକି ଯଦି ଏତିକି ହଉ ମାନେ ସି ବିଚ୍ ଟାଇପ୍ ର ଜାଗା ସବୁ ସେଇ ଆଡ଼କୁ ଯୋଉ ଯିବାକୁ
ପାହାଡ, ସମୁଦ୍ର
ସି ବିଚ୍ ଆଉ ପାହାଡ଼ ଏସବୁ।
ଆ, କେବେ ଆମ ଆଡେ ଆସ। ଆମ ଘର ଆଡେ ଆସ। ତ ଉଁ, ଆମର ନଈ ଅଛି।
ହୁଁ, ଆ, ଯିବା ଘାବି ଥରେ ଯିବା କୋଉଦିନ ଟାଇମ୍ ବାହାର କରିକି।
ଆମର ଏଠି ବି ଆମର ଏଠି ବି ଏବେ ସା-ନ-ସବୁ ଅଁ, ନୂଆ ସପ୍ ସବୁ ଖୋଲା ହେଇଚି।
ଛା
ହୁଁ।
ଘର ପାଖରେ ନାଇଁ? ଅଁ, ହଁ।
ଗୋଟେ ଆମର ଖେଳ ଷ୍ଟାଡିୟମ୍ ବି କରାହେଇଛି।
ନୂଆ?
ହଁ।
ଆ, କ୍ରିକେଟ୍ ଖେଳିବା ପାଇଁ ତ ଯାଉଥୁବ?
ହଁ ସବୁ ସାଙ୍ଗମାନେ ଯାଉଚନ୍ତି। ମୁଁ ଯାଇଥିଲି ଲାଷ୍ଟକୁ ଯେବେ ଘରକୁ ଯାଇ ଥିଲି ସେବେ ଯାଇଥିଲି। ଆଉ ମୁଁ ତ ପ୍ରାୟ ରଉନି ନା ଗାଁରେ।
ହ ତୋମ କେ-କ୍ରିକେଟ୍ ଖେଳଟା ମୁଁ ତ ତୋମର ଦେଖିଚି ଆଉ ଖାଲି ଟାଣି ଟାଣିକି ଲମ୍ବା ଛକା ସବୁ ମାର। ତୋମେ ଆଉ ନାଇଁ। ସେ କଲେଜ୍ ଟାଇମ୍ ରେ ଆଉ ଖେଳ ଦିନ ଥିବ ମାନେ ଆମର ମଜା। ନାଇଁ ଖେଳ ଦିନ ଯଉଦିନ ଥିବ ସେଦିନ ପୁରା ମଜା ଆଉ ପାଠ ପଢ଼ିବା ପାଇଁ ଇଚ୍ଛା ହବନି। ସବୁ ବାହାରିକି ପୁରା ରେଡ଼ି ହେଇକି ଥିବ ପାଠ ହଉ ନ ହଉ ପୁରା ବ୍ୟାଟ୍ ବଲ୍ ଧରା ହେଇକି ଷ୍ଟମ୍ପ ଧରିକି ପିଲା ସବୁ ଚାଲିଥିବେ ସେ ଖରା ଖରା ହଉ କି ଯି ଯାହା ହଉ। ଖେଳଟା ହବ‌ ମାନେ ହବ ଗ୍ରାଉଣ୍ଡକୁ ଯାଇଁକି।
ଆଗରୁ ଛୋଟ ଛୋଟ ଆମେ ଯୋଉ ଟୁର୍ନାମେଣ୍ଟ କରନ୍ତି।
ହଁ ଟୁର୍ନାମେଣ୍ଟେ। ପାଖ କଲେଜ ଜେଇ ଗିଆ ସବୁ ଟୁର୍ନାମେଣ୍ଟ ହୁଏ।
ହୁଁ ପାଖ କଲେଜ ପାଖ ଗାଁ ବି ତମେ ଯୋଉ କରନ୍ତି।
ହଁ ଗାଁ କରନ୍ତି ଆମେ ମାନେ ସବୁ ଯାଉ ଦେଖିବା ପାଇଁ ସେମାନେ ଡାକନ୍ତି ଆସ ଖେଳିବ ବୋଲି ଆମେ ତାଙ୍କ ସାଙ୍ଗେ ମିଶି ଯାଉ। ଯେତିକ ଖେଳିଚୁ। ହୁଁ ସେ ହଷ୍ଟେଲ ପାଖରେ ସବୁ ଅଛି ନା ପଡିଆ ସବୁ ସେ ଲୋକାଲ ପିଲା ଯଉ ମାନେ ସବୁ। ସେମାନେ ଡାକନ୍ତି ଖେଳିବା। ଆଉ କିି ଖେଳୁ ଆଉ।
ଆଉ ଏବେ ଷ୍ଟଡି ଠିକ ଠାକ୍ ଚାଲିଛି?
ହଁ ଷ୍ଟଡ଼ି ଚାଲିଛି ଆଉ କଣ ବାକୁ ଷ୍ଟଡ଼ି ଚାଲିଛି। ଏବେ ଯାଇଥିଲି ମାର୍କେଟ ଯାଇଥିଲି ମାର୍କେଟରୁ ଖାଇକି ଆସିଲି ଘର କୁ ସଉଦା ନେଇକି ଆସିଲି ସବୁ।
କଣ ଖାଇଲ?
ଅ ଖାଇଲିି ଏମିତି ବି। ଜଳିଖିଆ ଯେମିତି ଇଟିଲୀ ମୋର ତ ଫେବରେଟ୍ ସକାଳେ। ଅ ଆଉ ତ ତେଲ ଜିନିଷ ତ ଖାଉ ଖାଉନି। ସେଇ ଇଟିଲି ଯାହା ଖାଇବି ସକାଳୁ ଆଉ।
ହୁଁ ହୁଁ।
ଏ ଆମର। ହଁ ଦୋକାନ ବଜାର ବନ୍ଦ ଅଛି ତ ମାସ ଶେଷ ଶନିବାର ସେଥିପାଇଁ। ମୁଁ ପଳେଇଥିଲି ଆଉ।